ହୁଁ।
କଁ କରୁଚ?
ଫଟ ଦେଖୁଚି।
ଆଁ?
ଫଟ ଦେଖୁଚି।
କି ଫଟ?
ଏଇ ରୋଷେଇ ହବ ଯେ ଦେଖୁଚି କଣ କରିବୁ ଆଜି।
ଓହୋ।
ଭୋଜି ହବ ତ ଦେଖୁଚି କଣ କରିବୁ କଣ କ ଜିନିଷ ଦରକାରେ ତମେ କହିଦବ କି ଟିକେ।
ଉଁ?
ଆସେନି ମତେ।
କହିଦବ କେତେ କଣ ଜିନିଷ ଦକାରେ ଟିକେ, ଆସୁନି ତ ଆମୁକୁ।
ମୁଁ କଣ ରୋଷେଇଆ?
ରୋଷେଇଆ ଯା ହେଲେବି ହେମିତି ନା ଆଉ, ଝିଅ ପିଲାମାନେ ତ ରୋଷେୟା ଆଉ।
ମତେ ଆସେନି ରୋଷେଇ।
ଆଉ ଝିଅ ପିଲାମାନେ ତ ଆ ଝିଅ ପିଲାମାନେ ତ ରୋଷେଇ କରିବ, ଆଉ କଣ ଆସୁନି।
ତାହେଲେ ପୁଅ ପିଲା ମାନେ ହୋଟେଲ୍ ଖୋଲି କାଇଁ ବଇଚନ୍ତି।
ହେରେ ଚଳିବ ଏରା ଅଲଗା।
ପୁଅ ପିଲା ମାନେ ତାହାଲେ ହୋଟେଲ୍ ଖୋଲି କାଇଁ ବଇଚନ୍ତି?
ହେଇରା ଚଳିବ ଅଲଗା।
କାଇଁ ଅଲଗା, ଏଇନା ବା କହିଲ ଝିଅ ପିଲାମାନେ ରୋଷେଇ କରନ୍ତି।
ପୁଅ ପିଲା ମାନେ ହେରା ଇନକମ୍ ପଇସା ଇନକମ୍ ପାଇଁ ବା।
ହଁ ଆଉ ଝିଅ ପିଲାମାନେ ଘର ଚଳେଇବା ପାଇଁ।
ଆଉ
ହେଇଥିବ ମୁଁ ଜାଣିନି ମତେ ତ ଆସେନି।
ଜାଣିନ ପ୍ଲସ ଥ୍ରୀ ପଢିଲଣି ଜାଣିନ?
ନା।
ଏ ହେ। ଆଉ କି ତମେ ଓଡିଆ ଘର ର ଝିଅ ବ ରୋଷେଇ ଫୋସେଇ କିଛି ଆଉନି।
ଆଉନି ନୁହେଁ ସେଇଟା ଆସୁନି ସେଟା ଆଉନି ନୁହଁ ଆସୁନି।
ମୁଁ କହୁଛି ଆସୁନି ତମକୁ ସୂବା ଯାଉଥିବ ଅଲଗା।
ତମେ କହିଲ ଆଉନି।
ହୁଁ ହୁଁ ଆରେ ଆମ ସାନ ସାନ ଭଣଟା କରିଦଉଚି ରୋଷେଇ ତମେ କରିପାରୁନ।
ମୁଁ କରିଦେବି କିନ୍ତୁ ଖାଇବା ଲୋକଥିଲେ ହେଲା ସେ ଖାଇପାରିବ
ଆମ ସାନ ଭଉଣୀ ଟା କରିଦଉଚି ଟେନ୍ଥ ପଢୁଚି ସେ।
ତ କଣ ରୋଷେଇ କରିଛନ୍ତି?
ସବୁ ଯାହା କହିବ ତାହା କରିଦବ।
ସେମତି ତାଙ୍କର ସେଇ ଟ୍ୟାଲେଣ୍ଟ ଟା ଅଛି ମୁଁ କତିରେ ନାହିଁ ବା ମୁଁ କଣ କରିବି। ଯାହା କତୀରେ ନାହିଁ ସେଇଟା ବାଧ୍ୟ କଲେ କିଛି ହବନି।
ହୁଁ।
ତାଙ୍କ କତିରେ ଅଛି ସେଟା ଭଲ କଥା କିନ୍ତୁ ମୋ କତୀରେ ନାହିଁ ସେଇଟା ଆହୁରି ବଢିଆ କଥା।
ଆଉ ଭବିଷ୍ୟତରେ କଣ କରିବ ରୋଷେଇ?
ଭବିଷ୍ୟତ ଅଛି ଆଗକୁ ତମେ ଯଉ କହିଲନି ଏଇନା ହୋଟେଲ କଥା ସେଇ ହୋଟେଲ ଯେ ଖୋଲିଥିବ ହୋଟେଲ ଚଲେଇ ପାରୁଥିବ ମାନେ ରୋଷେଇ କରିପାରୁଥିବ ଆଉ।
ହଁ ହଁ। ତ ସବୁଦିନେ କଣ ସେ ଦବ ଦେଇପାରିବ କି ଖାଇବାକୁ ହୋଟେଲ ରୁ
ହୋଟେଲ ରୁ ନ ଦଉ ସେ ନିଜେ ରୋଷେଇ କରିପାରିବନି କି?
ନିଜେ ରୋଷେଇ କଲେ ବା ସେ ହୋଟେଲରେ ରହିବ ଆଉ ନିଜେ ରୋଷେଇ କରିକି କେତେ ଦବ ଖାଇବାକୁ।
ଆରେ ଛାଡ ମୁଁ ଏତେ ରୋଷେଇ ଆସନି ଏତେ କଥା ନାଇଁ।
ଆଉ।
ତମେ ମତେ କଲ୍ କଣ ପାଇଁ କରିଥିଲ ମୋ ନନା ଏଇନା ଫୋନ ନେଇଥାନ୍ତା ଦେଇଥାନ୍ତା ଦିପଦ କହି ଏକା ଥରେ।
ନନା
ଆାଇ ମୁଁ ବାର ବାର କହୁଚି ଏଇଟା ମୋ ନନା ଫୋନ ଫୋନ କରନି କି ମେସେଜ କରନି ତମେ ଫୋନ କରିଚ ମେସେଜ କରିଚ ମୁଁ ତମଙ୍କୁ ବ୍ଲକ କରିଦେଇଚି।
କରିଦିଅ ଭଲ ଆଉ କଣ?
ମୁଁ ବ୍ଲକ କରିଦେଇଚି ବା।
ଆମେ ତ ବ୍ଲକ ପୁଅ ଆଉ ବ୍ଲକ କରିଦବ ଆଉ।
ତାକୁ ଫୋନ କରିଦେଇଥିନି ହେଇ ଏଇନା ଗୋଟେ କାହା ନମ୍ବରରୁ ଫୋନ କରିଥିଲା।
ଏଇଟା ହିମାଂଶୁ ଭାଇ ର ହିମାଂଶୁ ଭାଇ ର।
ହଁ।
ଯାଅ ଡାକରା ହେଲା ଯାଅ ଡାକରା ହେଲା ରୋଷେଇ ହବ ଯାଅ।
ଆ ରୋଷେଇ ମୋ ଦେଇ କରୁଚି।
ଓହ ଆଉ କଣ ଡାକରା ଆଇଲା?
ସିଏ କହିଲା କି ଫୋନ୍ କର ଜଣଙ୍କ କତି କି କେବୁଲ ଦ୍ଵାରା ଯଉ ଟିଭି ପ୍ରି କାଡ ପକେଇବ।
ଓହ ଫୋନ ପେ କରିଦଉନ ହେଇଯିବ ଟିଭି ରିଚାର୍ଜ।
ମୋର ଫୋନ ପେ ନାଇଁ।
ଫୋନ ପେ ନାଇଁ ରୋଷେଇବନି କଣ ତମେ କଣ ଏଇ ଯୁଗର ଝିଅ ନା କଉ ଯୁଗର ଝିଅ?
ଫୋନ ପେ ହିଁ ଫୋନ ପେ କେମିତି ଖୋଲା ହବ ମୁଁ ଖୋଲିଚି ମତେ କିନ୍ତୁ ଆସୁନି।
ଏ ପାଠ ପଢିକି ବି ଆସୁନି।
ସେ କହୁଛି କି ବ୍ୟାଙ୍କ ଆକାଉଣ୍ଟ ରେ ନମ୍ବର ଲିଙ୍କ ଥିବା ଦରକାର ହେଲେ ମୋର ତ ନମ୍ବର ଲିଙ୍କ ନାହିଁ।
କରିଦଉନ।
ସେଟା କେମିତି ହବ।
ନମ୍ବର ନେଇକି ଯି ଜନସେବା କେନ୍ଦ୍ର ନାହିଁ କି ତମ ଗାଁରେ।
ଆ ଜନସେବା କେନ୍ଦ୍ରକୁ ଯିବାକୁ ପଡିବ ନା ବ୍ୟାଙ୍କକୁୁ ଯିବାକୁ ପଡିବ।
ବ୍ୟାଙ୍କରେ ନାହିଁ ଜନସେବା କେନ୍ଦ୍ରକୁ ଯଅ କରିଦବ ଆରାମସେ।
ସିଏ କେତେ ଟଙ୍କା ନବ?
ଶହେ ଦୁଇଶହ ଟଙ୍କା ନେବେ ଆଉ କଣ।
ହଁ।
ନା ହେତିକି ବି ଦେଇ ପାରିବନି।
ସେଇ ଜନସେବା କେନ୍ଦ୍ର ଯିବାକୁ ଭାରି କଷ୍ଟ।
କଁ ପାଇଁ?
ହାଁ ମତେ ଭଲ ଲାଗେନି କୁଆଡେ ଯିବାକୁ ମାନେ କାହାକୁ ପଚାରି ଵ କଣ
ପାଖରେ ଜେରକ୍ସ ଦୋକାନ ହେକା ନାଇଁ?
ସେଟା ମାର୍କେଟ ଯିବାକୁ ପଡିବ ଛତିଆକୁ ସେ ଛତିଆ ଭିତରେ ମୁଁ ଡେଲି ଯାଉଛି। କଲେଜ ହେଲେ ମତେ ଜନସେବା କେନ୍ଦ୍ର କୁ ଯିବାକୁ ଭଲ ଲାଗେନି।
ମାର୍କେଟରେ ତ ଅଛି ମାର୍କେଟରେ କରି ଦଉନ ଯାଇକି ଜେରକ୍ସ ଦୋକାନ ରେ।
ମୁଁ କାହା ଗୋଟେ କହିବି ସେ କରିଦବ।
ତମ ନନାଙ୍କୁ ତମ ନନାଙ୍କୁ କୁହ କରିଦେବେ ସେଏ।
ସିଏ ଆହୁରି ଖୋଡି ସିଏ ତ ନିଜେ ପଠୋଉଛି ମତେ ମୋ ଆଧାର କାର୍ଡ ଯା କରି ଆଣିବୁ ମୋ ଇଏ କରି ଆଣିବୁ ସେ କରି ଆଣିବୁ।
ମୋ ପହାକୁ ଆଣୁନୁ।
ତମ ର ତାହେଲେ ବ୍ରାହ୍ମଣ ଘର ବୋଧେ।
ନାଁ।
ଆଉ।
କାଇଁ ଆମେ କଣ ପୂଜା କଲା ଭଳିଆ ଦେଖାଯାଉଚୁ।
ପୂଜା ନାଇଁ ମହାନ୍ତି ମାନେ ତ ବ୍ରାହ୍ମଣ ଆଉ।
ମହାନ୍ତି ମାନେ ବ୍ରାହ୍ମଣ ମୁଁ ଲେଖିଛି କି ମହାନ୍ତି ମୁଁ ଯାହା ନାହିଁ ତାହା ନାଁ ଦେଇଦଉଛି।
ହୁଁ ହୁଁ।
ମୋ ନନା ନାଁ ହଉଛି ସୌମ୍ୟରଞ୍ଜନ ମହାନ୍ତି।
ଆ ମୋ ନାଁ ସୋମ୍ୟରଞ୍ଜନ ପ୍ରଧାନ।
ହାଁ ତମେ ଆଉ ଗୋଟେ କଣ ଦେଇଚ।
ହଁ ଆଉ ଗୋଟେ ଆଉ ମୁଁ ଅଲଗା ଆଇଡି କରିଛି ପା।
ଆମର ଖଣ୍ଡାୟତ।
ଓହୋ ଆମ ର ଖଣ୍ଡାୟତ ଚଷା। ଆମର ଖଣ୍ଡାୟତ ଚଷା।
ମାନେ।
ଚଷା ତଷା।
କଣ ଖଣ୍ଡାୟତ ଚଷା। ଆଚ୍ଛା ଖଣ୍ଡାୟତ ଗୋଟେ ଇଏ ଜାତି ଆଉ ଗୋଟେ ଚଷା ଗୋଟେ ଜାତି।
ନାଇଁ ନାଇଁ।
କଣ ନାଁ।
ଚଷା ରେ ବି ଅଛି ଖଣ୍ଡାୟତ।
ହାଁ ଚଷା ଚଷା ରେ କି ଖଣ୍ଡାୟତ ହଁ ମୁଁ ଜାଣିନି।
ଉପର ଲେବୁଲ।
ମୁଁ ଜାଣିନି ସେ କଥା ଚଷା। ତମେ ଛୋଟ ପିଲା ତମେ ମୋତେ ଦିଦି ଡାକିବା କଥା ଦିଦି ଡାକ।
ଦିଦି ଏଥରେ ଦିଦି ଡାକି ହବନି ଅଲଗା କଲେ ଦିଦି ଡାକିଦେବି ସିନା କଣ ଆଉ ଏଇଥିରେ ଡାକି ହବନି।
କାହିଁକି?
କଣ ଗୁଟେ ବର୍ଷ ସାନ ବଡ ହେଲେ ଦିଦି ଡାକି ଦେବି।
ଆଉ କଣ ଗୋଟେ ଦିନ ସାନ ହେଲେ ଗୋଟେ ସେକେଣ୍ଡ ବି ସାନ ବଡ ହେଲେ ଦିଦି ଡାକିବା କଥା।
ହଁ ମୁଁ ରହିଯାଆଇନି କି ମୁଁ ଶିଶୁ ମନ୍ଦିର ପଢିଲି ବୋଲି ମୋର ପଛୁଆ ନାଁ ଲେଖା ହେଲା।
ହଁ ତମ ଯୋଉ ଡେଟ୍ ଅଫ୍ ବାର୍ଥ ଟା କେବେ?
ମୋର ମୋର ମନେ ନାହିଁ କେତେ କେଜାଣି ହେଇଥିବ ଆଧାର କାର୍ଡ଼ ଦେଖିକି କହୀବି ଆଉ।
ହ ଦୁଇ ହଜାର ଛଅ ନା ସାତ ନା ଚାରି ନା ପାଞ୍ଚ ନା ଦୁଇ କେତେ?
ମନ ନାଇଁ ଦେଖିକି କହିବି।
ହେଇ ଭଗବାନ। ହଁ କାହିଁ ମଣିଷ ହେଇଚ କେଜାଣି। ତମ ନାଁ ବି ତମର ମନ ନଥିବ।
ନା ନା ମନ ନାହି ଯିଏ ଯାହା ଡାକୁଛି। ଯିଏ ଯାହା ଡାକୁଛି ହଁ କରିଦବା କଥା।
ସେ ଯୋଉ ଆଉ ଗୋଟେ ମୁ ଯାହା ହତ ଫାଷ୍ଟ କଥା ହୋଉଥିଲି ତା ନା ଟା କଣ? କ ତାଙ୍କ ନାଟା କଣ? ଲିପୁ ନା କଣ ତାଙ୍କ ନା ହେଦିନ କହୁଥିଲ ହେଲା। ସିଏ ନା ମତେ କଣ ଗୋଟେ କଣ କହିବାକୁ ଚାହୁଁଥିଲେ କିନ୍ତ ମୁ କଲ କାଟଦେଲିି ତାଙ୍କୁ କହିଦେବ ସରି ଯାରେ ମୁ ଟାଇମ ହେଇଗଲା ନା ସେ ଫୋନ ନବାକୁ କହିଲା ମୁଁ ସେଥିପାଇଁ କଲ କାଟିଦେଲି। ତାପରେ ସେ ନେଲାନିଆ ତାପରେ ମୁଁ ଆଉ ଗୋଟେ କାହାକୁ ମେସେଜ ମେସେଜ କଲି ଗ୍ରୁପ୍ ରେ ସେ ହଁ କହିଥିଲେ ମୁ ତାଙ୍କୁ କଲ୍ କରିଥାନ୍ତି ସେ କିଛି ରିପ୍ଲାଏ ହିଁ ଦେଲନି। ତାପରେ ଗୋଟେ କି ହିମାଂଶୁ ସିଏ ରିପ୍ଲାଏ ଦେଲେ, ସେଇଠୁ ମୁଁ ତାଙ୍କ ସହିତ କଥାହେଲି।
ହଁ ହଁ ଆରେ ଲିଡୁ ଆମେ ଦି ଭାଇ।
ନିଜ ଭାଇ।
ହୁଁ।
ତାଙ୍କୁ କହିଦେବ ଟିକେ ସରି ଆ।
ସିଏ କଣ କହୁଛି କହିଲ ସିଏ କହୁଛି ମୋ ପାଇଁ ତୁ କଥା ହେଇଯା, ମୁଁ କଥା ହେଇଯା ତାକୁ ଲାଜ ଲାଗୁଛିି।
କାହିଁକି?
କେଆଣି ତାକୁ କଥା ହେଲେ ଲାଜ ଲାଗୁଚି କହୁଛି ମୁଁ କଥା ହେଇପାରିବିନି କାହା ସହ ଲାଜ ଲାଗୁଛି ତୁ
ଏଥେରେ ସେମିତି ତ କିଛି ନାହିଁ।
ହଁ ବା କହୁଛି ମତେ ଲାଜ ଲାଗୁଚି ତୁ କଥା ହେଇଯା।
ତମେ ତାଙ୍କ ଫୋନ ଆଣି କଥା ହଉଛ।
ହୁଁ।
କି ସେତଳେ ତମ କଥା ହଉଥିଲ କି ନାଇ
କେତେ କେତେବେଳେ
ସେଦିନ ଯା ମୁଁ ଥରେ
ନାଇଁ ନାଇଁ ସେ ଏଇଟା କଥା ହେଇଥିବ, ସେ ମୋତେ କହିଲାନି କି କିଏ ଫୋନ କରିଥିଲା ଏଇଟା।
ହେଇଥିବ, ହଉ ତାଙ୍କୁ କହିଦବ ଆ।
କଣ କହିବି?
କହିଲି ତ ତମକୁ ଶୁବିନି ବୋଧେ ଆଉ କିଛି।
ନା କାନ ଶୁଭାହଉନି ପିଲା ଫ୍ରି ଫାୟାର ଖେଳୁଛନ୍ତି, ଖାଲି ଘାଁ ଘାନ୍ ଘାଂ ପାଟି କରୁଛନ୍ତି।
ସେ ସିଏ ଗୋଟେ କଣ କହିବାକୁ ମୁଁ ଭାବୁଥିଲି କି ସେ ଗୋଟେ କଣ କହିବାକୁ ଚାହୁଁଥିଲେ ବୋଲି ଆଉ ସେ ଯୋଉ ହିମାଂଶୁ ଗୋଟେ ଯିଏ ହିମାଂସୁ ଭାଇ ସିଏ ବି କହିଲେ କି ସେ ତମଁ କହିବାକୁ ଚାହୁଁଥିଲା କିନ୍ତୁ ତମେ କଲ କାଟିଦେଲ।
ତାକୁ ଦେବି କି ଏଇ ଯୋଉ ତାକୁ କହିବି କି ଏଇ ପାଖରେ ଏଇଠି ବସିଛନ୍ତି ସିଏ।
ନା ଏ ମୁଁ ମୁଁ କଁ କଥା ହେବି ତାଙ୍କ ସହିତ ତମେ ଖାଲି କହିଦବ। କି ସେ ସରି କହିଲା ଆଉ ସିଏ ଜାଣିନଥିଲେ ତମେ କଥା ହବ ବୋଲି ଆଉ ତା ଭାଇ ପଳେଇ ଆସିଲା ତ ସେଥିପାଇଁ। ଏତିକି କହିଦବ, ହିମାଶୁ ଭାଇ ନୁହଁ।
ଆଉ ଲିଡ଼ୁ ଭାଇକି କହିଦେବି।
ହଁ ହଁ
ତାକୁ ରାତିରେ କଲ କରିଦବଟିକେ ହିମାଂସୁ ଭାଇକି।
କାହିଁକି?
ତାର ହେଇନି ତ ଟ୍ୟାକ୍ସ ପୂରଣ ତାକୁ ଟିକେ କଲ କରିଦବ।
ତାଙ୍କର ପା ଆଉ ଗୋଟେ କଣ ଟ୍ୟାକ୍ସ ଆଇଚି ହେଇନି କଣ?
ତାଙ୍କର ଆଉ ଗୋଟେ ଆସିଚି ଭଏଜ।
ହଁ ତମର ଆଇଚି?
ମୋର ସରିଲାଣି ସବୁ ସରିଯାଇଛି।
ସବୁ ସରିଯାଇଚି ଯେ ମୋର ଆଇଚି ଯେ ମୁଁ ଜାଣିପାରୁନି ସେ ଭଏସ ରା।
ଭଏଜ ର ଜାଣି ପାରୁନ
ହେଲେ ମୁଁ ମାରୁଚି ହେଲା କ୍ଲିକ୍ କରୁଚି କିନ୍ତୁ ସେ କିଛି ଆସୁନି।
ହୁଁ ପଚାରୁନ ନହେଲେ ମ୍ୟାମ୍ ଙ୍କୁ।
ମୁଁ ପଚାରିଲି ସେ କହିଲେ ଇଭିନିଙ୍ଗ ସୁଦ୍ଧା ଠିକ ହେଇଯିବ କିନ୍ତୁ ଏବେ ପର୍ଯ୍ୟନ୍ତ ଠିକ୍ ହେଇନି ସିଏ।
ମିଟିଂ ଆଉ ଟିକେବେଳେ ହବ ମୁଁ ଜଏନ ହବି ମିଟିଙ୍ଗ ରେ।
କେ ମିଟିଙ୍ଗ
ଆଜି ଏଇ ଆପର ମିଟିଙ୍ଗ।
ମାନେ ସିଏ ବା କହିଥିଲେ ଛଅଟ ରେ ଗୋଟେ ମିଟିଂ ହବ ବୋଲି।
ଏଇଟା ସଇଲାଣି।
ହଁ ସେଟା ତ ସଇଲାଣି ସେଇଟା ର ତ ଟ୍ରାନକ୍ରିପସନ୍ ର ହେଇଟା ତ ମୋର ତ ପଳିଆଇଚି ମୁଁ ତ ଅଧା କରସାଇଲିଣି ସେଟା।
ଆଉ ଗୋଟେ ମିଟିଙ୍ଗ ହବ ଯୋଉ ପିଲାଙ୍କର କମ୍ ପଇସା ଆସୁଚି।
ହୁଁ।
ହେଇଟା ହେଇଟା ଏବେ ନଅଟା କି ସାଢେ ନଅଟା ରେ ହବ।
ଗ୍ରୁପ୍ ରେ କଇଥିଲେ?
ଗ୍ରୁପ୍ ରେ ନାଇଁ ଆମ ପର୍ସନାଲ ଗଲେ ତମ ମାନଙ୍କୁ କହିବେକି ଆମ ମେମ୍ବର ଯୋଉମାନେ ଅଛି ତାଙ୍କୁ କହିବେ ନା ଆଉ।
ଆଉ ମୁଁ ମେମ୍ବର ନୁହଁ କି?
ତମେ କଣ ତମେ ଏବେ କଥା ହଉଚ ଆମେ କେତବେଳୁ କଥା ହେଲୁଣି?
ତମେ କେବେଠାରୁ କଥାହେଲଣି ମୁଁ ନା ଯେତବେଳେ ଗ୍ରୁପରେ ବା-ବାର ଜଣ କି ଆଠ ଜଣ ମେମ୍ବର ଥିଲା ସେତବେଳେ ମୁଁ ଆଡ ହେଇଚି।
ତମଟେ କମରେ ତାହେଲେ ଆମେ ଆଡ୍ ହେଇଚୁ ତ।
କେତଳେ ଆଠ ଜଣ କି ବାର ଜଣ ମେମ୍ବର ଥିଲେ ସେତବେଳେ ମୁଁ ଆଡ ହେଇଛି।
ସେ ଆମ ଭାଇଙ୍କର ମାନେ ରିଲେଟିଭ୍ ଭାଇଙ୍କର ଜଣେ ଦିଦି ହେବେ ସିଏ କହିଲେ। ସେ ଯୋଉ ସୁ ଯୋଉ ଶୁଭସ୍ମିତା ଅଛି ସିଏ କହିଲା।
ଓ ହୋ। ହଉ ମୁଁ ରଖୁଚି ମୁଁ ଆଉ ଗୋଟେ କଲ କରିବି?
ଆଉ ଗୋଟେ ପଚାରେ ଟିକେ ଭୋଜି ଫୋଜି ହବ ତ ହେଇଥିପାଇଁ।
ମୁଁ ବ୍ଲକ୍ କଦେଇସି ମୁଁ ଲାଇନରେ ଅଛି କୁହ ତ।
ହୁଁ।
ମୁଁ ଲାଇନରେ ଅଛି କୁଅ ଜଲଦି।
ଓ ହୋ।
ହ
ତମେ ପରସନାଲ ନମ୍ବର ରୁ କଲ୍ କରୁନା।
ପରସନାଲ ନମ୍ବର ମୋ ଦିଦି ଧରିଚି ଫୋନ।
ଓହୋ ଦିଦି ଧରିଚି ମାନେ ତମ ଦି ଜଣ ଗୋଟିଏ ଭଣ?
ହଁ।
ଓହୋ। ହଉ ନହେଲେ ରାତିରେ କରିବ ଆଉ।
ଏଇରା ଦିନ କି?
ରାତି ମାନେ ଅଧିକ ଏଇ ଏବେ ନାଇଁ ଏବେ ଟିକେ ଭୋଜି ଭାତ କରୁଚୁ ସାଢେ ନଅଟା ଦଶଟା। ହ
ଅ ଥାଉ ମୁଁ କାଲି କରିବି।
ମିଟିଂରେ ଜଏନ ହେବି ନା।
ହଉ କାଲି କରିବି, ହଉ ହଉ ରୁହ।
ହୁଁ।